ହ୍ୟାଲୋ। ହାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ହ୍ୟାଲୋ।
କୁହନ୍ତୁ। ହାଲୋ କୁଅନ୍ତୁ?
ହ୍ୟାଲୋ।
ହାଲୋ।
ହ୍ୟାଲୋ।
ହ୍ୟାଲୋ। ହାଲୋ।
ହ୍ୟାଲୋ। ହଁ ଶୁଭିଲା ନା ଆପଣଙ୍କୁ? ମୁଁ ସେତେବେଳ ଆପଣ ହଁ ଆଜ୍ଞା କୁହନ୍ତୁ ଆଜ୍ଞା ଶୁଭିଲା।
ହଁ କଣ କରୁଛ?
ଏଠି ଏମତି ବସିଛୁ। ବସିଛୁ ଘରେ ଏମିତି କାମ ସରିଲାଣି ସବୁ। ସାରିକି ବସିଛୁ ଆଉ। ହଁ ହଁ କା ବି ସବୁ ସରିଲାଣି କାମ ସବୁ ସରିଲାଣି। ଆଉ ପାଣିପାଗ କେମିତି କଣ ଅଛି, ପାଣିପାଗ କେମିତି କଣ ଅଛି?
କିଛି ବର୍ଷା ତ ହଉନି।
ଆ କାଲି କଣ ବର୍ଷା ହେଇଥିଲା ବା?
ନାଇଁ କାଲି ବର୍ଷା ହେଇନି କାଲି। କାଲି ବି ହେଇନି ଆଜି ଯିବି ହେଇନି।
ଆଉ ଆ ଆପଣ କଣ? କହୁଥିଲେ ସୀତା ଯୋଉ ଚୋରି ହେଇଥିଲା ରାବଣ ଚୋରି କରିନେଇଥିଲେ ମାତା ସୀତାଙ୍କୁ ସେ ବିଷୟରେ ଯଉ ଟିକି କ
ହଁ ସେଇଟା ଟିକେ ମୁଁ ଜାଏ ହଁ। ସେଇଟା ହେଇଥିଲା କଣ କି ମୋ କହିବା କଥା ସୀତାକୁ ଯୋଉ ରାବଣ ଚୋରି କଲା। ଯେ ସେ କଣ ପାଇଁକା ଚୋରି କଲା ତର ଉଦ୍ଦେଶ୍ୟ କଣ ଥିଲା?
ତାଙ୍କ ଉଦ୍ଦେଶ୍ୟ କିଛି ନଥିଲା ସେି କେବଳ ଯେହେତୁ ସୁପନ ଖା ଯିଏ ତାଙ୍କ ଭଉଣୀ ରାବଣଙ୍କ ଭଉଣୀ ସୁପନେଖା ସେ ସୁପନେଖା ତାଙ୍କ ପ୍ରରଚନରେ ରାବଣ ଏମିତି କରିଥିଲେ କାହିଁକି ସୁପନେଖା ଯେତେବେଳେ ଜଙ୍ଗଲକୁ ବୁଲକୁସିଥିଲେ ଯୋଉ ରାମଚନ୍ଦ୍ର ଲକ୍ଷ୍ମଣ ମାତା ସୀତା ବଣରେ ଥିଲେ ଯେତେବେଳେ ସେତେବେଳେ ସୁପନେଖା ସେ ଯେହେତୁ ସେ ରାକ୍ଷସୀ ସେ ସେ ଜଙ୍ଗଲକୁ ଭ୍ରମଣ କରୁଥିଲେ ଜଙ୍ଗଲରେ ଭ୍ରମଣ କରୁଥିବା ସମୟରେ ତାଙ୍କ ନଜର ପଇଲା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉପରେ। ଆଉ ସେ ତାଙ୍କୁ ଆଶା ର ଦେଖିଲେ ଯେ ମୁଁ ଆଙ୍କ ବିବାହ କରିବି ସେଥିପାଇଁ ସେ ଶ୍ରୀରାମଚନ୍ଦ୍ର ପାଖକୁ ଆସିଲେ। ଯେ ମୁଁ ଆପଣଙ୍କୁ ବିବାହ କରିବି ସେ ତାଙ୍କୁ ଜାଣିନଥ ସେ ସେ ଜାଣିନଥିଲେ ଯେହେତୁ ସୁନ୍ଦର ଯୁବକ ଜଣେ ସେ ଦେଖିଲେ ଆ ଭ୍ରମଣ କରୁଥିବା ସମୟରେ ଜଙ୍ଗଲରେ ସୁନ୍ଦର ଯୁବକ ଦେଖିକି ତାଙ୍କ ପାଖକୁ ଆସି ଥିଲେ।
ନାଇଁ ତା ପୂର୍ବରୁ ତା ପୂର୍ବରୁ ହଉଛି ସିଏ ଜାଣିବା କାରଣ ଟା ହଉଛି ଯେ ତା ପୁଅ କ ଯେତେବେଳେ ମାରିଥିଲେ। ସେ ଜଙ୍ଗଲରେ ତ କେହି ନ ଥିଲେ ନା। ସେ ଜଙ୍ଗଲରେ କେହି ନ ଥେଲେ ଯୋଉଠି କିି ତା ପୁଅ ଜପାସୁର ଯାଇକି ତପସ୍ୟା କରୁଥିଲା।
ମୁ ଯପସ ର
ତାପ ଜପ୍ ବାପାସୁରକୁ ମାରିବା କାରଣ କଣ ସିଏ ଜାଣିକି ବି ତାକୁ ମାରିନିଁ ଲକ୍ଷ୍ମଣ ଯେତେବେଳେ ଗେ ଲକ୍ଷ୍ମଣ ଯେତେବେଳେ ଯାଇଛି ଶିକାର କରିବାକୁ। ଶିକାର କରିବା ମଧ୍ୟରେ ସେ କାଦ ସିଏ ଯେତେବେଳେ ତୀର ବିଧ କରିଛି ତୀର ଟା ଯାଇ ସେ ହୁଙ୍କା ଧୀରେ ବାର୍ତା ହେଲା। ହୁଙ୍କା ଦେରେ ବାଜିବାରୁ କୁ ରକ୍ତସ୍ରାବ ବାହାରିଲା। ସିଏ ଦେଖିକି ଭାବିଲା ମୁଁ ତ ରଗକୁ ମାରିଥିଲି ଏ ହୁଙ୍କାରେ କାହିଁକି ହୁଙ୍କାରେ ବାଜି ଦେଖ ଦେଖିଲ ରକ୍ତସ୍ରାବ ବାହାରିଲା ଶବ୍ଦ ଆସିଥିଲା ସେଇ କଥା ଟା ସିଏ ଯାଇକି ରାମଚନ୍ଦ୍ରକୁ କହିଥିଲା ଯେ ଏଇଭଳି କଥା। କଥାଟା ହେଇଛି। ରାମଚନ୍ଦ୍ର ତାକୁ ବୁଝେଇଥିଲେ ଯେ ଏଥର ଏଇଟା ତ ଅସୁରଙ୍କ ମାୟା ଜାଗା ଏଇ
ଆଜ୍ଞା।
ଆଉ ଯେତେବେଳେ ଶିକାର କରିବ ସେତେବେଳେ ଟିକେ ଦେଖି ଚାହିଁକି
ଦେଖି ଯାଇଁକି ଶିକାର କରିବ ଆଉ ସିଏ ତାଙ୍କ ମୃତ୍ୟୁର ପ୍ରତିଶୋଧ ନବା ପାଇଁ ରାମଚନ୍ଦ୍ର ପାଖକୁ କୁ ଆସିଥିଲେ।
ବେଶ୍ ସିଏ ଶୂପଣେଖା ଦେଖ ଦେଖିଲା ମୋ ପୁଅକୁ କିଏ ମାରଲା। ସୁପ୍ ସୂପଣେଖା ଦେଖିଲେ ଯେମିତି ମୋ ପୁଅକୁ କିଏ ମାରିଲା ତାପରେ ଖୋଜିଲା ଏଠି ତ ଜନ ଶୂନ୍ୟ ଜାଗା। ଏଠିକି କିଏ ଆସିଲା ଯେ ମୋ ପୁଅ କୁ କୁ ମାରିଲା। ସିଏ ସେଇଠୁ ଗଲା ଖୋଜି ଖୋଜି ଖୋଜି। ଦେଖିଲା ମଣିଷର। ପାଦ ଚିହ୍ନ। ତାର ସସ୍ପେନ୍ସ ବଢି଼ଲା। ୟେ ଏ ଜାଗାକୁ ପାଦ ଚିହ୍ନ ଆସିଲା କୋଉଠୁ। ସି ସେ ପାଦ ଚିହ୍ନକୁ ଅନୁସରଣ କରିକି ଗଲା। ଅନୁସରଣ କରିକି ଯିବା ବାଟରେ ଏଇମାନଙ୍କୁ ଭେଟିଥିଲା। କୁ ଦେଖିବା ପରେ ସିଏ ମନେ ମନେ ମନେ ମନେ ସ୍ଥିର କରିନେଲା। ଯେ ଏ ସୁନ୍ଦର। ଯୁବକଙ୍କୁ ଫସେଇ। କି ନା। ତାର୍ କଫ୍। ସାଙ୍ଗେ ଯୋଉ ସୁନ୍ଦରୀ ବୁଲୁଚି ଆଙ୍କୁ ନେଇ। କି ମୋ ଭାଇ କିି ଦେବି। ସେ ସେଇ ହିସାବରେ ଯାଇକି ରାମଚନ୍ଦ୍ର ପାଖରେ ପହଞ୍ଚିଲେ। ରାମ।
ରାମଚନ୍ଦ୍ର ପାଇଁ ପହଞ୍ଚିଲା ପରେ
ସେ ତାଙ୍କୁ ବିବାହ ପାଇଁକା ପ୍ରତିଶ ମାନେ ଆବେଦନ କରିଥିଲା। ଯେ ମୁଁ ତମକୁ ବିବାହ କରିବି। ରାମଚନ୍ଦ୍ର କହିଥିଲେ ଯେ ମୁଁ ବିବାହିତ ମୋ ପତ୍ନୀ ମୋ ସାଙ୍ଗରେ ଅଛନ୍ତି ଆଉ ଆଉ ଜଣେ ମୋର ଭାଇ ଅଛି ଯାହାଫଳରେ କି ସେ ବିବାହିତ ନୁହେଁ।
ଆଜ୍ଞା ସେଇ କଥାକୁ ନେଇକି ତାଙ୍କ ପାଖକୁ ପଠେଇଦେଲେ ଲକ୍ଷ୍ମଣଙ୍କ ପାଖକୁ ଲକ୍ଷ୍ମଣ ପାଖକୁ ସୁପନେଖା ଯିବାରୁ ଅ ଲକ୍ଷ୍ମଣ କଣ କଲେ ନା ସୁପଣେଖାକୁ ନାକ କାଟିଦେଲେ।
ହଁ ସିଏ ତାକୁ ବିବାହ ପ୍ରତିଶ୍ରୁତି ଦେଇକି ଯେଉ ଚିଠିଟା ଲେଖିଥିଲେ ଚିଠି ଟା ଲେଖିଦବା ଭିତରେ ହଁ ଯାହା ତା ଲେଖିଥେଲେ ସେ ଚିଠିରେ ବି ଲେଖି ଦେଇଥିଲେ ଯେ ମୁଁ ଯାହା ଲେଖୁଛି ତା ବିପରୀତ ବୁଝିବୁ ସେ ତା ବିପରୀତ ବୁଝିବ ବିବାହ ପରିବର୍ତ୍ତେ ସେ ତା ନାସ ତା କର୍ଣ୍ଣ ଛେଦନ କରିଥିଲେ। କାଟି ଦେଇଥିଲେ।
ତାଙ୍କ ନାସିକା କାଟିବାରୁ ସେ ସେ ରାଗରେ ଯାଇକି ରାମ୍ ରାବଣକୁ ଯେ ତାଙ୍କ ଭ୍ରାତା ତାଙ୍କୁ ସବୁ କଥା କହିଥାଏ ତାଙ୍କୁ ତାଙ୍କ ଭ୍ରତା ଏକ କଥା ସବୁ ଶୁଣିକି କ୍ରୋଧରେ ମାତା ସୀତାଙ୍କୁ ଅପହରଣ କରିବା ପାଇଁ ଯୋଜନା କରିଥିଲେ।
ଯୋଜନା କରିଥିଲେ।
ଯୋଜନା ଯେତେବେଳେ କଲେ ତାପରେ ସେ କଣ କଲେ ନା ଯେହେତୁ ତ ସେ ସିଧାସଳଖ ଆସିଲେ ତାଙ୍କୁ ହରଣ କରିପାରିବେନି ସେଥିପାଇଁ ସେ ଜଣେ ରାକ୍ଷସ ମାରିଚକୁ ପଠେଇଥିଲେ ସୀତ୍ ମାତା ସୀତାଙ୍କ ପାଖକୁ ଯେ ସିଏ ସ୍ଵର୍ଣ୍ଣ ମୃଗର ଭ୍ରମ ସୃଷ୍ଟି କରିବ। ଆଉ ମାତା ସୀତା ସ୍ୱର୍ଣ୍ଣ ମୁଗକୁ ଦେଖିକି ଆକୃଷ୍ଟ ହେବେ ଆଉ ତାଙ୍କ ଲୋଭ ବଢିବ ଆକୃଷ୍ ଆଉ ତାଙ୍କୁ ଆଣିବାକୁ ଆଉ ସ୍ବର୍ଣ୍ଣ ମୃଗ କୁ ବି କୁହା ହେଇଥିଲା ବା ମାରିଚଙ୍କୁ କୁହାଇଥିଲା ଯେ ସେ ରାବଣ ଏ ଲ ଲ ପ୍ରଭୁ ରାମଚ ଚନ୍ଦ୍ର ଆଉ ଲକ୍ଷ୍ମଣଙ୍କୁ ଦୂ ଟିକେ ଦୂରକୁ ଦୂରକୁ ନେଇକି ଜଙ୍ଗଲ ଭିତରକୁ ନେଇକି ଯେମିତି ପଳେଇବ ଯେହେତୁ ସ୍ଵର୍ଣ୍ଣ ମୃଗ ଦଉଡ଼ିକି ଆସିଲା
ସର୍ଣ୍ଣ ମୃଗ କୁ ନଲାବେଳେ ଛି ତ ଅତ୍ୟଧିକ ଦୂରକୁ ପଳେଇ ଯିବୁ ଯେମିତି ରାମ ଚନ୍ଦ୍ର ସିଆଡ଼ୁ ଫେରିବା ବେଳକୁ ଲେଟ୍
ମୁଁ ମୁଁ ସୀତାଙ୍କୁ ହରଣ କରିସାରିଥିବି।
ସେଇ ସମୟରେ ମୁଁ ସୀତାଙ୍କୁ ହରଣ କରିବି।
ତ ସେଇ ସେଇ ଯୋଜନାକୁ କେନ୍ଦ୍ର କରିକି ସେ ଧୀରେ ଧୀରେ ସେଇ ଯାହା ରାବଣ ତାଙ୍କୁ ଶିଖେଇଥିଲେ ସେଇ ଯୋଜନା କଲେ ଆଉ ମାରିଚ ସେୟା ବି କଲା ଆସିକି ସୀତାଙ୍କୁ ଦ ଦେଖା ଦେଇକି ସେଠୁ ପଳେଇଲେ ସୀତା ଜିଦ୍‌ ଧରି ବସିଲେ ଯେ ମତେ ସ୍ଵର୍ଣ୍ଣ ମୃଗ ଦରକାର ଆଉ ସେଥିପାଇଁ ରାମ ଚନ୍ଦ୍ର ସୀତାଙ୍କ ସ୍ଵର୍ଣ୍ଣ ମୃ
ରାମଚନ୍ଦ୍ର ରାମଚନ୍ଦ୍ର ସୀ ତା ଯେତେବେଳେ ରାମଚନ୍ଦ୍ରକୁ ଏଇ ସ୍ଵର୍ଣ୍ଣ ହରିଣ ପାଇଁକା କହିଥିଲେ ରାମଚନ୍ଦ୍ର ଯେତେବେଳେ ବନବାସ ସ ଆସିଥିଲେ ସେଇ ସମୟରେ ରାମ ଚନ୍ଦ୍ର ତାକୁ କହିଥିଲେ ଯେ ମୋ ସାଙ୍ଗରେ ବନକୁ ଯିବ ସତ କିନ୍ତୁ ଅପୂର୍ବ ଜିନିଷ ଦେଖିକି କେବେ ହେଲେ ମତେ ତ ମାଗିବିନି ଇଏ କିନ୍ତୁ ସୀତା ସେ କଥାକୁ ଜମା ବୁଝ ବୁଝିଲେ। ଯେହେତୁ ତାଙ୍କର ସ୍ତ୍ରୀ ତାଙ୍କ କଥା
ନ କାଟି ପାରିକି କଥା ରଖିବା ପାଇଁ ସେ ବାଧ୍ୟ ହେଇ ସ୍ୱର୍ଣ୍ଣ ମୂୃଗ ପଛରେ ଗଲା ହୁଁ।
ଆ ରାବଣକୁ ସୁଯୋଗ ମିଳିଗଲା।
ହଁ ତାପରେ ମଧ୍ୟ ନାଇଁ ତାପରେ ବି ଲକ୍ଷ୍ମଣ ରାମଚନ୍ଦ୍ର ସିନା ଯାଇଥିଲେ ଲକ୍ଷ୍ମ କ୍ଷ୍ମଣ ବି ତ ଥିଲେ ନା। ଆଉ ବ ସୀତାଙ୍କୁ ଜଗିକି ସୀତାଙ୍କୁ ଜଗିଥିଲେ ରାମଚ ଯେହେତୁ ସିଏ ରାମଚନ୍ଦ୍ରଙ୍କୁ ତ ତାଙ୍କ ଯୋଜନା ଅନୁସାରେ ଦୂରକୁ ନେଇଗଲେ କିନ୍ତୁ ଲକ୍ଷ୍ମଣଙ୍କୁ ବି ତ ଦୂରକୁ ନବାକୁ ପଡିବ କାଁ ନା ଲଷ୍ମଣ ମଧ୍ୟ ଥିଲେ ସୀ ତାଙ୍କୁ ସେ ହରଣ କରିପାରିବେନି ତ ସେ ଲକ୍ଷ୍ମଣଙ୍କୁ ବି ଦୂରକୁ ନବା ପାଇଁ ସେଇ ମାରିଚ ଯିଏ ରା ରାକ୍ଷସ ସେ ଜାଣିକି ରାମଚନ୍ଦ୍ର ଯେତେବେଳେ ତା ପାଖା ପାଖି ହେଇ ଗଲେ ସେ ସେତେବେଳେ ରାମଚନ୍ଦ୍ରଙ୍କ ସ୍ୱରରେ ତ୍ରାହି ଲକ୍ଷ୍ମଣ ତ୍ରାହି ଜାନକୀ ବୋଲି ସମ୍ବୋଧନ କରି ଡାକିଥିଲେ ଏହା ସୁ ଏହି ଡାକଟା ବନକୁ ତାଙ୍କର ଶୁଭିଥିଲା ବା ଯୋଉଠି ସୀତା ଆ ମାତା ସୀତା ଓ ଲକ୍ଷ୍ମଣ ଅଛନ୍ତି ସେଠିକି ଶୁଭିଥିଲା ସୀତା ଭୟଭୀତ ହୋଇକି ବା ରାମଚନ୍ଦ୍ର କୌଣସି ଗୋଟେ ବି ବିପଦରେ ପଡିୁଥିବାର ଆଶଙ୍କା କରିକି ସୀତା ଲକ୍ଷ୍ମଣକୁ ବାଧ୍ୟ କରିଥିଲେ ବନକୁ ଯିବା ପାଇଁ କିନ୍ତୁ ଲକ୍ଷ୍ମଣଙ୍କର କୌଣସି ପ୍ରକାରରେ ଆଗ୍ରହ ନଥିଲା ଯେ ସେ ବନକୁ ଯିବେ ମାତା ସୀତାଙ୍କ ବା ବାଦ୍ଧତା ମୂଳକ ଲକ୍ଷ୍ମଣ ତିନୋଟି ଲକ୍ଷ୍ମଣ ରେଖା ପକେଇକି ଯୋଉଟା ଆମର ବହୁତ ପ୍ରସିଦ୍ଧ
ସିଏ ବି ଲକ୍ଷ୍ମଣ ତଥାପି ବି ଯିବା କୁ ସେ ଯେତେ କଥା କହିଥିଲେ ଲକ୍ଷ୍ମଣ ସୀତାମାତାଙ୍କ କଥାକୁ କାଟି ଦେଇଥିଲେ ସ ଯୋଉ ଲକ୍ଷ୍ମଣ କୁ ଅତି କ କୋଉ ଭାଷାରେ କହିଲେ। ସି ଆଉ ସମ୍ଭାଳି ପାଇଲେନି ସମ୍ଭାଳି ନପାରିକି ଯିବା ପୂର୍ବ ପୂର୍ବରୁ ସେଇ ରାମଚନ୍ଦ୍ରଙ୍କର ତିନି ଗାର ଦ୍ୱାରବନ୍ଧରେ କାଟିଥିଲେ ଯେ ତୁମେ ଏ ତିନି ଗାଁ ର ଟୋପିକି ବାହାରକୁ ଆମେ ନ ଫେରିବା ପର୍ଯ୍ୟନ୍ତ ତୁମେ ତିନି ଗାର ବାହାରକୁ ଆସିବ ନାହି। କହିକି ଯାଇଥିଲେ। ସେଠି ଯାଇକି ଯିବା ପରେ ରାବଣ ଏଇ ସୁଯୋଗରେ ତାଙ୍କ ତାଙ୍କର ରାବଣ ତ ଦଶ ଶିର ଦଶ ମୁଣ୍ଡ। ନେଇକି ଗଲେ ରାବଣ ଏ ସୀତା ଜାଣି ନେବେ ତେଣୁ ରାବଣ କଣ କଲା କମଣ୍ଡଳରେ ତାର ଆଉ ନ ମୁଣ୍ଡକୁ ଲୁଚେଇ ଦେଲା। ଲୁଚେଇ ଦେଇକି ଶୀତ ତା ପାଖକୁ ଗଲା ବ୍ରାହ୍ମଣ ବେଶ ଧରିକି ମାନେ
ହଁ କାହିଁକି ସେ ଜାଣିଛନ୍ତି ନା ଭକୁୁକ ବେଶ ନଧରିଲେ । ସେ ଶୀତ ଅନ୍ୟ କୌଣସି ବେଶରେ ରାବଣ ତ ନିଜ ସୋ ବେଶରେ ଯାଇପାରିବେନି କାହିଁକିନା ମାନେ ସବୁ ବିଷୟରେ ତ ସୀ ତାଙ୍କୁ ସେ ହରଣ କରିପାରିବନି ସେଥିପାଇଁ ସେ ଭିଖୁକ ବିଷୟ ଧରିଲେ। ଭିକକୁୁକ ବେଶ ଧରିକି ତାଙ୍କ ପାଖକୁ କୁ ଗଲେ ସେଇ ସମୟରେ କଣ ହେଲା ନା ଯେହେତୁ ତିନି ଲକ୍ଷ୍ମଣ ଗାର ପଡ଼ିଥିଲା ତିନୋଟି ଗାର ପଡ଼ିଥିଲା ଯାହାକୁ ପାଦ ଦେବା ମ ରାବଣ ଜାଣି ପାରିଥିଲେ ଏଥିରେ କୌଣସି ଗୋଟେ ମହାଶକ୍ତି ଅଛି ଯାହା ଫଳରେ ସେ ସେ ପାଦକୁ ସେପଟକୁ ପକ େଇ ପାରୁନାହାନ୍ତି ସେ ଯୋଉ ଶକ୍ତି ବଳରେ ସେ ପଛୁକୁ ଘୁଞ୍ଚି ଆସୁଛନ୍ତି ତ ସେ ସେଇ ଗାଁର ପଛୁକୁ ହିଁ ଠିଆ ହେଇକି ମା ସୀତାଙ୍କୁ ସମ୍ବୋଧନ କରିକି ମା ଗଣ୍ଡେ ଭିକ୍ଷା ମିଳୁ ଯେହେତୁ ସେ ଭିକ୍ଷା ଥି ହେଇକି ଯାଇଥିଲେ ତ ସେ ଥାଳ ନେଇକି ଯାଇଥିଲେ ବା ବ୍ରାହ୍ମଣ ଭିକ୍ଷା ଥିବେ। ଯାଇଥିଲେ ଆଉ ସେଠି ତାଙ୍କୁ ମାଗିଥିଲେ ଯେ ମା ମତେ ଗୋଟେ ଭିକ୍ଷା ମିଳୁ ଯେତେବେଳେ ସୀତା ତାଙ୍କର ଭିକା ଥାଳ ଧରିକି ଆସିଥିଲେ ଏବଂ ଗାର ତିନିଟା ଦେଖି ଦେଇେଇଥିଲେ ତାଙ୍କର ମନେ ପଡିଯାଇଥିଲା ଲକ୍ଷ୍ମଣ ତାଙ୍କୁ କହିଥିଲେ ଯେକୌଣସି ପରିସ୍ଥିତିରେ ବି ଏ ଗାରକୁ ଡେଇଁକି କି ଆଗକୁ ବଢିବ ନାହିଁ। ତ ସିଏ ଯେତେବେଳେ ସେ ଗାାର ପାଖରେ ପହଞ୍ଚିଲେ। ସେଇଠୁ ତାଙ୍କର ମନ ପଡିଗଲା ଯେ ଗାରେ ତଡେଇଁବିନି। ତ ସେ ସେଇଠୁ ଦବାକ ବାହାରିଲା ଯେ ଯେତେବେଳେ ବ୍ରାହ୍ମଣ ବେଶୀ ଥିବା ରାବଣ। ତାଙ୍କୁ କହିଲା କି ଏ ସବୁ ମୋର ଅପମାନ ହଉଛି ତମେ ଗାାର ଏପଟକୁ ଆସିକି ମତେ ଦିଅ ସୀତା ଯେତେ ବାର ବୁଝେଇବାକୁ ଚେଷ୍ଟା କରିଥିଲେ ବି ସେ ବୁଝିନଥିଲେ କାହିଁକିନା ତାଙ୍କ ତ ଅପହରଣ କରିବାର ଯୋଜନା ଥିଲା ନା।
ହଁ ଅତି ବାଧ୍ୟରେ
ଅତି ବାଧ୍ୟ କରିବାରୁ ସୀତାଙ୍କୁ ସେ ବହୁତ ବୋହୁତ କଥା କହିବାରୁ ସୀତା ଭାବିଥିଲେ ଯେ ବ୍ରାହ୍ମଣ ଅଭିଶାପ ଦେଇଦେବେ କି ବ୍ରାହ୍ମଣ ଲୋକ ତାଙ୍କୁ ଅସନ୍ତୁଷ୍ଟ କରିବାଟା ଉ